କଣ କରୁଛ?
ଏଇ ବସିଛି, ତୁମେ?
ମୁଁ ବି ବସିଛି, ଏବେ ଆସିଲି ବାହାରୁ
ଖାଇସାଇଲଣି?
ଅ ହଁ ତମେ?
ହଁ ମୁଁ ଖାଇଛି, ତୁମ ଆଡେ ମୁଢି ତରକାରୀ ଖାଇଛି
ଆଛା ମୁଁ ପରଟା ଭଜା ଖାଉଛି
ହୁଁ ହଁ
ତମ ନାଁ
ମୋ ନାଁ ବର୍ଷା।
ଆଛା। ଆଉ
ତମ୍
ଘରେ ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ସବୁ ଭଲ ଅଛନ୍ତି, ତୁମ ଘରେ?
ହଁ ମୋ ଘରେ ଭଲ ଅଛନ୍ତି। ତ ଏବେ ଘରେ ରହୁନି, ମୁଁ ମୋ ମାଉସୀ ଘରେ ଅଛି ଏବେ।
ତୁମ ନାଁ କଣ?
ସୁଫି।
ମାନେ ମୋ ନାଁ ଅଭିଲିପ୍ତା ସାମନ୍ତରାଏ, ମୋର ଏଟା ଘରେ ସୁଫି ଡାକନ୍ତି ଆଉ
ଖରା ହଉଛି ତମ ସେପଟରେ?
ହଁ ଆଜି ବହୁତ ଖରା ହଉଛି, ବହୁତ, ତମର?
ହଁ ଖରା ମାନେ ପ୍ରବଳ ହଉଛି।
ତମେ କୋଉଠି ରୁହ?
ଆମ ଘର ଭଦ୍ରକ। ମୁଁ ଅଛି ଏବେ କେଉଁଝରରେ ଅଛି।
ପାଠ ପଢା ପାଇଁ
ନାଇଁ ଏଠି ମୋ ମାମୁଁ ପୁଅ ଜବ୍ କରନ୍ତି ତ ମୁଁ ଆସିଛି ବୁଲିବା ପାଇଁ ଛୁଟିରେ ଛୁଟି ମୋ ପ୍ଲସ ଥ୍ରୀ ସରିଗଲାଣି ମୁଁ ଆସିଛି ବୁଲିବା ପାଇଁ।
ଆଚ୍ଛା ଆଚ୍ଛା।
ତୁମେ କଣ କରୁଛ?
ଟୁୱେଲଥ ମୋର ଏବେ
ପ୍ଲସ୍ ଟୁ।
ଉଁ ଏହେ ମୋ କୁକୁର ଭୁକିଲାଣି।
ହେଲୋ।
ହଁ।
ହୁଁ।
ହଁ କୁହ। କିଏ ଗୋଟେ ଘରକୁ ଆସିଲା ତ ମୋ କୁକୁର ଭୋକିଲା।
ହଁ ହଁ।
ହୁଁ ପଳେଇବେ ସିଏ ସେଆଡୁ। ଆଉ ଖରା ବେଳେ କଣ ଖାଇବା ପାଇଁ ହେଇଛି?
ଖରା ବଳେ ଭାତ ରୋଷେଇ ହେଇଛି ଭାତ ତକାରୀ ହବ। ଖିଆଯିବ
ଆଚ୍ଛା। ହଉ ରଜକୁ ସେଇଠି ରହିବ ନା ଘରକୁ ଆସିବ?
ନା ନା ମୁଁ ପଳେଇବି ନା। ରଜଟାରେ ଗାଁକୁ ଯିବାକୁ ପଡିବ ନା।
ହୁଁ ହୁଁ।
ହୁଁ। ତୁମ ଘରଟା କୋଉଠି?
କଟକ ରେ।
କାଟକ।
ହୁଁ।
ହଁ ହଁ ହୁଁ ଅ। ତୁମ ଘରେ ସବୁ କିଏ କିଏ ରୁହନ୍ତି?
ଆମର ଉମ ବଡ ପରିବାର ଅନେକ ମୁଁ ମମି ବାବ ବା, ଦିଦି, ବଡାପା, ବଡ ମମି ସେଟୁ ଆଉ ଗୋଟେ ବଡ ମମି ଆଉ ଦିଦି।
ହଁ ହଁ।
ଭାଇ ଭୁବନେଶ୍ୱର ରୁହେ ଆଉ ସବୁ ମୋର ଦିଦି ମାନେ ବାହା ହେଇସାରିଲେଣି।
ତମେ ସାନ।
ମୁଁ ସବାସାନ ମ ପୁରା ବଡ ଯେତିକି ଆମର ନା ବହୁତ ଅଛନ୍ତି ଆହୁରି କୋ ତମ ସମସ୍ତଠୁ ମୁଁ ସାନ।
ହୁଁ ହୁଁ।
ହୁଁ। ଆଉ ତମେ କଣ କରିବ ୟା ପରେ ଏବେ ମାନେ ପ୍ଲସ ଥ୍ରୀ ପରେ?
ପ୍ଲସ ଥ୍ରୀ ପରେ ଦେଖିବା ନର୍ସିଂ ପାଇଁ ପ୍ଲାନିଂ ଅଛି ନର୍ସିଂ କରିବି ନହେଲେ କୋଉଠି ଜବ୍ କରିବି ଆଉ।
ଆଚ୍ଛା ଆଚ୍ଛା। ଭଲ ପ୍ଲସ୍ ଟୁ ପ୍ଲସ ଥ୍ରୀ କୋଉଠି କରିଥିଲ?
ଆମ ସେଇ ଭଦ୍ରକ ଉଁ ବାରିପୁର କଲେଜ ସେପଟରେ ।
ଆଚ୍ଛା।
ତୁମେ କଣ ସାଇନ୍ସ ତୁମର ନା
ନା ମୋର ହ୍ୟୁମାନିଟିସ୍। ହୁଁ।
ଆଉ
ହଉ ହଉ ଟିକେ ଦିଦି ଟିକେ ହଁ କୁଅ।
ଆଉ
ହଁ ହେଇସାଇଲାଣି।
କଁ କରୁଚ?
ଗୋଟେ ସେଟଟେ କରିଛି ଯୋଉ ପେଣ୍ଟ ସାର୍ଟରେ ସେଟ୍ ଓନି ଆସେନି ସେଟ୍ କୁ ଉଁ ସେଇଆକୁ ତୁମେ କରିଚ୍
ହୁଁ ହଁ ହଁ।
ଆଉ ତୋ ଧିଅ ପା ଭଲ ଅଛି?
ହଁ ସେମତି ଖରା ଯୋଉ ହଉଛି। ମୁଁ ଏନ୍ତି ଯିବା ଆସିବା ଘରୁ ମାମୁଁ ଘର ମାଉସୀ ଘର ହେଲା ବେଳୁକୁ ଟିକେ ଥଣ୍ଡା ଜର ଆସିଯାଉଛି ବେଳେବେଳେ।
ହଁ। ଖରା ତ ଯିମିତିକା ହଉଚି ବାହାରକୁ ବି ଭାରିବା ପାଇଁ ଇଚ୍ଛା ନାଇଁ ଟୋଟାଲେ।
ହଁ ଫୁଣି ତାଧିଏରେ ମୁଁ ମାମୁଁ ଘର ଏବେ ଯ୍ ଆଉ ଏବେ ଆସିଲି ଘରୁ ମାଉସୀ ଘରୁକୁ ଆଉ ଅଧଘଣ୍ଟା ପରେ ଯିବି ଫୁଣି ମାମୁଁ ଘରୁକୁ ମାମୁଁ ଘରୁ ଫୁଣି ସାଙ୍ଗ୍ ସାଙ୍ଗ୍ ଆସିବି ମାଉସୀ ଘରୁକୁ।
ଅ ହୋଁ।
ଏଁଇଁ ପୁରା ଏମତି ଚାଲଛି ମୋର।
ପୁଣି ଇମତି ଯିବା ଆସିବା ଯିବା ଆସିବା ଖରାରେ ଚିଡି ଲାଗୁଛି।
ହଁ ମୁଁ କଇଲି ଏବେ ତ ଆଉ ଘରୁ ବାହାରିବା ପାଇଁ ବି ଇଚ୍ଛା ହଉ ନାଇଁ ଯାଇଁକି ପାଂଶଟା ସା ସାଡେ ପାଂଶଟା ପରେ ଯାଇଁ ଘରୁ ବାହାରିବୁ ଠିକ୍।
ହୁଁ ବର୍ଷା ବି ହଉଥିଲା। ଦି ତିନ ଦିନ ହବ ଫିର୍ ଭି ମୋର ଏ ବର୍ଷା ବି ହୋଇଥିଲା ଦି ତିନ ଦିନ ହବ। ଫିର୍ ବି ଗରମ ଲାଗୁଥିଲା ଗୁଳୁଗୁଳି ରହୁଥିଲା।
ହଁ।
କହୁନ କଁ କହୁଥିଲ?
ହଁ ଯେମତି ପୁରା ପାଣି ଗରମ ହେଇଯାଉଚି ନଅଟାରୁ ଦଶଟାରେ। ଗାଧେଇ ହଉନି ଟାଙ୍କି ପାଣି।
ହଁ। ଏତେ ଗରମ ଫୁଣି ଆର ବର୍ଷ ଆହୁରି ଅ ଅଧିକ ଗରମ ହବ ତା ଆର ବର୍ଷ ଆହୁରି ଅଧିକ ଗରମ।
ହଁ।
କହିଥିଲା ଜୁନ୍ ଚାରିରୁ ଆଉ ହବନି ଗରମ ଆଜି ତ ଏତେ ଗରମ ହେଲାଣି।
ହଁ ପ୍ରବଳ ଗରମ ହଉଛି।
ଆଉ ଆଉ କୁଆଡେ କଣ କିଛି ଯିବାର ଅଛି ପ୍ଲ ଏମତି?
ନାଇଁ ନାଇଁ ଆଉ କୋଉଠି ଯିବାର ନାହିଁ ଏବେ ଘରୁକୁ ଯିବାର ଅଛି ଘରୁ ଆଇଲିଣି ମୁଁ ପନ୍ଦର ଦିନି ହେଲାଣି ପନ୍ଦର ଦିନି ହେଇଗଲାଣି। ମୁଁ ଘରୁକୁ କେମିତି ଯିବି ସେଇ ଟାଇମରେ। ଘରେ ଉଁ
କଣ? ହ୍ୟାଲୋ। ହର୍ଷା। ବର୍ଷା। ବର୍ଷା। ହ୍ୟାଲୋ। ବର୍ଷା ତମ